ହାଲୋ।
ହଁ ଦିଦି।
ହୁଁ ଆଉ ଆଜି କଣ ଖାଇବା ହେଇଥିଲା ତମର?
ହେଇଥିଲା ଭାତଡାଲି ପତ୍ର କୋବି ଆଳୁ ଭଜା
ଉଁ ହୁଁ। ଆଉ ସକାଳେ କଣ ଖାଇଥିଲ ବ୍ରେକ୍ ଫାଷ୍ଟରେ?
ବ୍ରେକ୍ ଫାଷ୍ଟ୍ ମୁଁ କରେନିବା ମୁଁ ଦି ଟାଇମ୍ ଖାଏ ଖାଇବା ପାଇଁ ସକାଳୁ ଭଲ ଉଁ ହୁଁ।
କଣ ଡାଇଟ୍ରେନା ଏମିତି ନର୍ମାଲି ଖାଓନି?
ହୁଁ ଡାଇଟ୍ ଫାଇଟ୍ କିଛି ନାହିଁ ମତେ ଭଲହିଁ ଲାଗେନି ସକାଳୁ ଖାଇବାକୁ।
ଓହୋ ଆଚ୍ଛା। ଆଉ ଖାଇବା ପାଇଁ କଣ ମାନେ ବେଶୀ ପସନ୍ଦ କର? ମାନେ କୋଉଟା ମାନେ ଫାଷ୍ଟଫୁଡ୍ କି ଆ ଏମିତି ସ୍ପାଇସି? ଘର ଖାଇବା, ଅ ହୋଟେଲ ଖାଇବା, ଏମିତି କଣ କଣ ଭଲ ଲାଗେ ଖାଇବାକୁ?
ଖାଇବା ପାଇଁ ଚକୁଳି ହିଁ ଭଲ ଲାଗେ।
ପିଠା?
ହାଲୋ।
ହଁ ଦିଦି।
ହାଲୋ।
ଆଜ୍ଞା।
ହଁ କଣ ଖାଇବା ପାଇଁ ଭଲ ଲାଗେ?
ଖାଇବା ପାଇଁ କାକୁଳି ପିଠାହିଁ ଖାଇବାକୁ ଭଲ ଲାଗେ।
ଚକୁଳି ପିଠା ମାନେ ଆମ ଓଡିଆ ଖାଇବା ଚକୁଳି ପିଠା ସେତ ତ କଣ ଭଲ ଲାଗେ?
ଚକୁଳି ପିଠା ସହି଼ତ କ୍ଷୀର ଗରମ କ୍ଷୀର, ଗରମ କ୍ଷୀର।
ଆଛା ଆଛା ଏଇ ଯଉ ଏବେ ତ ମାନେ କଣ ଚକୁଳି ସହିତ ଆ ବେଶୀ ଏବେ ହେଇଗଲାଣି ଚଟଣିୀ, ନଡିଆ ଚଟନୀ, ବୁଟ ଚଟଣି ବାଦାମ ଏ ସବୁ ଚଟଣି ବେଶୀ ଖାଉଛନ୍ତି। ମାନେ ସାଉଥ ଇଣ୍ଡିଆନ୍ ଷ୍ଟାଇଲ୍ ରେ ଙ୍କୁ ମାନେ କଣ? ପିଠା ସହିତ କ୍ଷୀର ଖାଅ।
ହଁ, ହଁ ମତେ ସେଇଟା ଭଲ ଲାଗେ।
ହଁ, ଆଉ କୋଉ ପିଠା ଭଲ ଲାଗେେ ଖାଇବାକୁ?
ଆଉ ଆଉ ସେମତି କିଛି ଭଲ ଲାଗେନା ହଉ ଚକୁଳି ବି ଭଲ ଲାଗେ।
ହୁଁ, ହୁଁ।
ମୁଣିଆ ଖାଇବା ସବୁ ପ୍ରାୟ ଭଲ ଲାଗେ ସେମତି କିଛି ନାହିଁ ପିଠା ଆଉ ଗୋଟେ ପିଠା କରନ୍ତି ସୁଜିରେ ଯୋଉ ମଝିରେ ପୁର ଦେଇ କରନ୍ତି ସେ ପିଠା ମୁଁ ଜାଣିନିି ତାକୁ କଣ କହନ୍ତେ ସେଇଟା ଭଲ ଲାଗେ ଖାଇବା।
ଓହୋ ଯେତେବେଳେ ଘରକୁ ଆସୁଥିବ ସେ ଟାଇମ୍ ରେ ମାମା ବନେଇ ଦଉଥିବେ ଖାଇବା ପାଇଁ।
ମୁଁ କହିଲି ଯେତେବେଳେ ଘରକୁ ଆସୁଥିବ ସେଇ ଟାଇମ୍ ରେ ମାମା ବନଉଥିବେ ଖାଇବାକୁ।
ହଁ, ସେଇଟା ସେ ଆଗେ ବନେଇଦ ସେ ଜାଣିଛିୁ ନା ସେ ସେଥିପାଇଁ ମାମା ବନାଏ ଆଉ ଜଣେ ଦିଦି ଅଛନ୍ତି ଆମ ଘର ପାଖରେ
ହୁଁ, ହୁଁ, ହୁଁ ଆଚ୍ଛା ଆ ମାନେ କଣ କହୁଥିଲି କି ସେଠି ଚକୁଳି ପିଠା ମିଳେ ନା ନାଇଁ।
ସେଥି ଦୋଷା ମିଳେ ଚକୁଳି ପିଠା ଆମେ ନିଜେ ତିଆରି କରିଦଉୁ।
କେମିତି ତିଆରି କର?
ନା ଆଣୁ ହାରି ବିରି ଆଣୁ ହାରି ଆଉ ଚାଉଳ ତାକୁ ବତରିକି ରଖିଦଉ ସକାଳେ ଗୋଟେ ଦିନ ରଖିକି ସକାଳେ ତାକୁ ଗ୍ରାଇଣ୍ଡିଙ୍ଗ କରି ସକାଳୁ ତାକୁ ଗ୍ରାଇଣ୍ଡିଂ କରିକି ରଖି ଦେଲେ ସନ୍ଧ୍ୟାବେଳକୁ ଆସିଲେ ତାକୁ କହିବୁ କରିବୁ କି ସନ୍ଧ୍ୟାବେଳେ ରଖିଥିଲେ ସକାଳେ କରୁ।
ହଁ, ମାନେ ସବୁ ସେଠି ରଖିଛ ଗ୍ରାଇଣ୍ଡର ଅ ସବୁ ଜିନିଷ ଆଭେଲେବୁଲ ଅଛି।
ହଁ, ସବୁ ଜିନିଷ ଆଭେଲେବଲ୍ ଅଛି।
ଆଜ୍ଞା ତାହେଲେ ଆଉ ଘରକୁ ଏତେ ମାନେ ମନେ ପଡୁନଥିବ ଘର କଥା ଖାଇବା ସବୁ ଜିନିଷ ତ ନିଜେ ବନେଇକି ଖାଇଲ।
ହଁ, ଏଠି ସବୁ ବନେଇଦଉ ଆମେ ବରା ଚକୁଳି ସବୁ ଏଇଠି ଆମେ ବନେଇ ଦଉ।
ବୋରା ବି ବନାଅ।
ହଁ, ଛୁଟି ଦିନ ମାନଙ୍କରେ ଯୋଉ ହଁ ଅଧିକ ଦିନ ଅଧିକ ଛୁଟି ରହେ ବେଶୀ ଟାଇମ୍ ଟୁ ଡେଜ ଥ୍ରି ଡେଜ ରହିଲା ସେଇ ଟାଇମରେ ବନେଇ ଦଉ।
ବରା ସେୀଠି ଭୃଷଙ୍ଗ ପତ୍ର ମିଳେ ନା ନାଇଁ।
ଏଇଠି ଅଛି ଆମର ଏଇ ରୁମ ପାଖରେ ଦି ତିନିଟା ଗଛ ଅଛି।
ଆଚ୍ଛା ସେଠୁ ନେଇ ଆସ।
ହୁଁ।
ଯାହଉ ମାନେ ସବୁ ଜିନିଷ ନିଜେ ବନେଇକି ଖାଉଚ। ବାହାର ଖାଇବା କେବେ କେବେ ଏମତି ବାହାରକୁ ଯାଇକି ଖାଇବା।
ହଁ ମଝିରେ ମଝିରେ ଯାଉ ଏଇଠି ଗୋଟେ ହୋଟେଲ ଅଛି ଭଲ ଖାଇବା ବନାଏ
ହୁଁ ହୁଁ ହୁଁ।
ରେଟ୍ ଅଧିକ ତ ସେଥିପାଇଁ ଫ୍ରଏ ଟାଇମ୍ ନାଇଁ କେତେବେଳେ କେମିତି ଯାଉ ଭାରି। ପେମେଟ୍ ହେଲା ଟାଇମରେ ସେ ଟାଇମରେ ଯାଉ।
ଓହୋ ସେଠି ଖାଇବାର ମାନେ ବାହାର ଖାଇବା ଟିକେ ପ୍ରାଇସ୍ ଥାଏ।
ହଁ ବାହାର ଖାଇବା ଟିକେ ପ୍ରାଇସ୍‌ ଅଧିକା ରହେ।
ହଁ ହଁ ଏ ରୋଲ ଚଉମିିନ ତାର କେମିତି କଣ ପ୍ରାଇସ ଥାଏ?
ରୋଲ ରୋଲ ଅଛି ଅଶୀ ଟଙ୍କା ଅଛି। ଅଶହ ଟଙ୍କା ଗଟେ ଅଛ ଗୋଟେ ଦେଢ଼ଶହ ଟଙ୍କା ଅଛି।
ହୁଁ ହୁଁ ହୁଁ ଏଠି ତ ବି ଏଥିରେ ତ ଓଡିଶାରେ ବି ସେଇ ସେମ୍ ମାନେ ଭୁବନେଶ୍ରରେ ଆମେ ଯୋଉ ଖାଉଛୁ ତ ସେଇଟା ବି ଅଶୀ ଟଙ୍କା ରୁ ଷ୍ଟାର୍ଟିଂ ଷାଠିଏ ଅଶୀ ଏମିତି ରହୁଛି ଯୋଉ ଡବଲ ଚିକେନ ରୋଲ ଟା? ମୁଁ ଅଫିସ ରୁ ଆସିଲା ବେଳେ ଖାଇକି ଆସେ ଟିପି ଟବା। ସେ ଶୁକ୍ରବାର ଯୋଉ ଦିନ ଥିବ ହଁ ସେଇଟା ବିଥାଏ ତ ସେଠିକ ଯଦି ଦେଡଶ ହ ତାହଲେ ସେ ମାନେ ମୁମ୍ବାଇ ହିସାବରେ ଟିକେ କମ ଥାଏ। ମାନେ ସେଇ ହିସାବରେ ରହୁଛି ଆଉ।
ହଁ ସେମତି। ଏ କିଛି ନାହିଁ ଏ ଫାଷ୍ଟଫୁଡ ଗୁଡା ତ ପ୍ରାୟ ରେଟ କମ ଆମର ଏଠି ସୃଷ୍ଟି ତ ଚିକେନ ପକୋଡା ଗୁଡାକ ଶସ୍ତା ମିଳେ। ବାକି ରହିଲା ରୋଲ ଫ ଚାଉମିିନ ଆଉ ଚାଇନିଜ ଖାଦ୍ୟ ଯୋଉ ଗୁରା କୁହନ୍ତି ସେଇଟା
ହୁଁ ହୁଁ ହ ଆଛା। ଆଉ ସେଠି କଣ ମାନେ ଖାଇବା ପାଇଁ ଆଉ କଣ ଭଲ ସେଏ ମାନେ ମୁମ୍ବାଇ ର ପ୍ରସିଦ୍ଧ ଖାଇବା।
ଏଠେ ବଡା ପାଉଣିୀ ଫେମସ ହେ ହେ।
ବଡାପଓ
ପ୍ରଣାମ୍।
ହଁ ତାର କେମିତି କଣ ପଇସା? ଗୋଟେ ପ୍ଲେଟ କୁ
କୋଡ଼ିଏ ଟଙ୍କା ରହେ।
କୋଡିଏ ଟଙ୍କା ସେଥିରେ କଣ କଣ ଦିଅନ୍ତି।
ଦ ଗୋଟେ ଆମର ଓଡିଶା ଟାଇପ ଗୋଟେ ଚପ୍ ଦିଅନ୍ତି ସେଇଟା ଟିକେ ବଡ ହେଇଥାଏ। ଆଉ ପାଉଜୁ ଉରା ପାଉରୁଟି ଯୋଉ ଆମର ଆ ଆଗରୁ ଆସେ ଗୋଲ ଗୋଲ ପାଉାରୁଟି
ହୁଁ ହୁଁ ହୁଁ ହୁଁ ହୁଁ। ତ ତାକୁ ମଝିରୁ କାଟି ଦେଇେଇଥିବେ ବଟର ଲାଗିଥିବ ଅ ତ ସେତିିକି ତ
ହଁ ସେଥିରେ ହାଲକା ଟିକେ ଯୋଉ ଆମର ଚଟଣିୀ ମସଲା ଏପଟେ ଗୋଟେ କୁହନ୍ତି ସିକ୍ରେଟ ମସଲା ତ ସେଟା ଥାଏ ତାଙ୍କର ଟିକେ ହାଲକା ଟିକେ ରାଗ ଆଉ ଟିକେ ଖଟା ଲାଗେ ଶୀତ ମାରିକି ସେ ଦିଅନ୍ତି।
ହୁଁ। ମଝିରେ କିଛି ଫିଲଅପ ଦିଅନ୍ତି ମାନେ ଯେମିତି କି ଆଳୁ ଚଟ ଆଳୁ କି ଭେଜିଟେବୁଲ ପକେଇକି ସବୁ ପରିବା ପକେଇକି
ମାନେ ଅଛେ କେମିତି କେମିତି ବିକୁଚନ୍ତି ଗୋଟେ ଗୋଟେ ସାଧା ସାଧା ଗୋଟେ ଗୋଟେ ଦୋ ଦୋକାନ କହୁଚନ୍ତି ଯୋଉମାନେ ଟିକେ ଅଧିକୁଚନ୍ତି ସେମାନେ ଅଧିକ ନଉଚନ୍ତି।
ହୁଁ ହୁଁ।
ମସଲା ବି ଆଡ୍ କରୁଚନ୍ତି ସେ।
ଓହୋ ସେଟା ପ୍ରାୟ ସବୁ ଷ୍ଟିଟ ଫୁଡ ଥିବ?
ମୁଁ କହିଲି ସବୁ ମାନେ ଷ୍ଟିଟ ମାନେ ରୋଡ ସାଇଡ ଠିଆ ହେଇକି ବହୁତ ସାରା ମାନେ ଠେଲା ଟାଇପ ର ଥିବ। ହଁ ଠେ ଟାଇପ ର ହେଲେ ପ୍ରାଇସ୍ ଟିକେ କମ୍ ଅଧିକ ହେଲେ ଟିକେ ପ୍ରାଇସ୍ ଟିକେ ଅଧିକ ଥାଏ ଆଉ।
ହ
ହୁଁ ହୁଁ। ଆଉ ସେଠି କଣ ଏମିତି ଯଉ ଗୁଚୁପର କଣ କେମିତି କଣ? ଗୁପଚୁ କେମିତି ମିଳେ?
ଗୁପସୁପ ମିଳେ ଗୋଟେ ହେପଟେ ଗୁପଚୁପ ରେ ମିଠା ଦିଅନ୍ତି ବୋଲିକି ଆମେ କେହି ଖାଉନା।
ମିଠା ମାନେ ଏଇ ଯୋଉ ଆମର ଅ କଣ କହନ୍ତି? କଇଁଆଁ କଇଁଆଁ ଟାକୁ ମିଠା ହିସାବରେ ଦିଅନ୍ତି।
ବର୍ତା ତଉ ରୁହେ ଖଟା ପାଣି ସେମିତି ରୁହେ। ସେ ଗୋଟେ ଗୋଟେ ମିଠା ଟାଇପ ର ଆଡ କରନ୍ତୁ ସେଇଟା ଟିକେ ମହୁ ଟାଇପ ଅଧିକ ଲାଗେ ସେଇଥିପାଇଁ ଖାଇବା ପାଇଁ ସେତେ ଇ ଲାଗେନି।
ନି ଆମ ଓଡିଶାରେ ଯେମିତି ଦିଅନ୍ତି କଣ ଚାରୁୁ ପାଣି। ସେମିତି ଚାରୁ ପାଣି ନଥାଏ ତା ଚାରୁ ପାଣି ଟା ଟିକେ ମିଠା ଥାଏ।
ସେମିତି କହିବାକୁ ଗଲେ ଯଦି ଖାଲି ସେମତି ଖାଇବ ତାଙ୍କୁ ମନା କଲେ ସେମାନେ ଲ ଙ୍କା ପାଣି ଗୋଟେ ଦିଅନ୍ତି ସେ ଟିକେ ରାଗ ଲାଗେ ବଟ ଭଲ ଲାଗେ। ସେ ବି ଦଆନ୍ତିନିି।
ହୁଁ ହୁଁ ହୁଁ ଆଛା ଆଚ୍ଛା। ଓ ଆଉ ଚାଟ ଚାଟ କେମିତି ଥାଏ?
ତାଟା ଏପଟେ ମିଳେନି ସେତେ ହାଲକା ହାଲକା ମିଳେ ଯୋଉ ସେଇ ଗୁପୁପ୍ ଯୋଉମାନୋନ ବିକନ୍ତି ତାଙ୍କରି ପାଖରେ ଯୋଉ ଥାଏ ସେମାନେ ଚାଟ ବନେଇକି ବିକି ଦିଅନ୍ତି।
ଓହୋ। ହେଲେ ସେଠି ବେଶୀ ମାନେ ଖାଇବା ହେଲା ବଡପଁ
ବଡାପାଓ ଏ କରନ୍ତି ଏ ସବୁ ଯୋଉ ଅଛି ଆମର ପୁରୀ ସମ୍ବର ଇଡଲି ସମ୍ବର ଏବେ ସବୁ କରନ୍ତି କରନ୍ତି। କରନ୍ତି ଯେ ପ୍ରାୟ ବାହାରୁ ଲୋକ ଯେଉଁମାନେ ଆସିକି ଦୋକାନ ଦେଇକି ବନଉଚନ୍ତି ସେମାନେ ବେନୋଉଚନ୍ତି ଲୋକାଲ ଲୋକମାନୋନେ ତ ପ୍ରାୟ ବଡ ପଣ ହ ବନାଉଚନ୍ତି।
ହୁଁ ହୁଁ ହୁଁ ହୁଁଁ। ହଁ ଆଉ ହୋଟେଲ ମାନଙ୍କରେ ସବୁ ମାନେ କଣ ସବୁ ଥାଏ ଓ ଖାଇବା ପାଇଁ ଭଲ। ତମେ ଯୋଉ ରେଷ୍ଟୁରାଣ୍ଟ କୁ ଯା ଖାଇବା ପାଇଁ ସେଠି କଣ କଣ ସବୁ ଥାଏ ଷ୍ଟାର୍ଟର କିମତି ଲଞ୍ଚ ଡିନର ରେ
ମାନଙ୍କରେ ହୋଟେଲ ମାନେ ଏପଟେ ବନାନ୍ତି ଗୋଟେ ହେଲା ରୁଟିରେ ସେ ଆମର ଭା ଟିକେ ସେକା ରୁଟି କରନ୍ତି।
ହଁ
ସେଇଟା ଆମର ସେଇଟା ଗହମ ନୁହଁ ବୋଧେ ଆଉ କୋଉଥିରେ ତିଆରି ମଇ ଫଦ କମିତି କୋଡେ ମିଶିକି ସେଇଟା ଭଲ ଲାଗେ ଆଉ କାଜୁ ତରକାରୀ ଗୋଟେ କାଜୁର ର କରନ୍ତି ସେଇ ଜିନି
ହ ହ ଆଛା କାଜୁ ଉପରେ କାଜୁ ତରକାରୀ ମାନେ କେମିତି କାଜୁ ଟାକୁ ପୁରା ଗ୍ରାଇଣ୍ଡିଙ୍ଗ କରିଦେଇଥାନ୍ତି ନା କେମିତି କଣ ଥାଏ? ମସଲା ଟାଇପର, ନା କଣ? ହାଲୋ। ହାଲୋ। ହାଲୋ। ହାଲୋ।